ଆଜ୍ଞା ଭାଇ। ଜୟ ଜଗନ୍ନାଥ ଏଇତି ଭାଇ ଆଉ ବସିଥିଲୁ ଆଉ କଣ କରିବୁ?
କୋଉଠି ବସିଥିଲ?
ଏଇଠି ଘର ପାଖରେ ବସିଥିଲୁ ଆଉ।
ହୁଁ, ହୁଁ
ଏଇଠି ଖାଇବେ ଖାଇନୁ ଖାଇବୁ ଆଉ।
ଉଁ, କଣ ଖାଇବ?
ଏଇ ଭାତ ଡାଲି ଭଜା ଖାଇବୁ ଆଉ।
ହ୍ନୁ ତ ଓଡିଆ ଘର ର ଲୋକ ଆଉ ଭାତ ଡାଲି ଭଜା ଖାଇବା କଥା ଆଉ।
କଣ କରିବା।
ହୁଁ
ପରିସ୍ଥିତି ସେୟା ଆଉ।
ହୁଁ ଆଉ ଘରେ ସବୁ କେମିତି ଅଛନ୍ତି?
ଘରେ ସବୁ ଭଲ ଆଉ ତମେ ଖାଇସାଇଲଣି?
ନାଇଁ ମ ଖାଇନୁ ଆମେ ଖାଇନି ସବୁ ସାଙ୍ଗସାଥି ଆସିଥିଲେ ବସିଥିଲୁ ନଈଁରେ। ଆଉ ସରିଲା ପରେ ଯିବୁ ଘରେ ଖାଇବୁ ଆଉ।
ଆଉ ତମ ସାଙ୍ଗସାଥି କଣ କହିଲେ?
ଆମ ସାଙ୍ଗସାଥି କଣ କହିବେ ଆଉ କିଛି କହିନାହାନ୍ତି କହିଲେ ଆମେ ତ କିଛି କହିନାହାନ୍ତି
କିଛି କହି ନାହାନ୍ତି ତ ଆଉ ସେ ସବୁ ପଳେଇ ପାଳେଇ ଗଲେ ଆମେ ଏକାଠି ଅଛୁ। ଅହ ଦେଖିକି ଆସିବ।
କଣ କହିଲ?
ମୁଁ କହିଲି ଦେଖିକି ଆସିବ ଏଇନା ବର୍ଷା ରାତି ନା ବର୍ଷା ବର୍ଷା ଫର୍ଷା ହଉଜି ସାପ ଫାପ ବାହାରୁଛନ୍ତି ନା ବାହାରେ ଜୋରରେ।
ହୁଁ
ହୁଁ ଟିକେ ଦେଖିକି ଆସିବେ ଆଉ।
ହୁଁ
ଆଉ
ଆଉ ରଜରେ କଣ କେମିତି କଣ କଟିଲା?
ଭଜ ଭଲରେ କଟିଲାନି ଆଉ ପଇସା ପତ୍ର ନଥିଲା ପାଖରେ।
ହୁଁ
ଏ କଟିିନି ଆଉ।
କୁଆଡେ ବୁଲାବୁଲି କରିବାକୂ ଯାଇନ?
ନା ମ ପଇସା ପତ୍ର ନଥିଲା ସେଥିପାଇଁ ଗଲୁ ନା ଆଉ।
ଓ ସେଇଠି ମିନି କେଦାରନାଥ ଗୋଟେ ହେଇଛି ତମେ ଯାଇନ ବୁଲିବାକୁ।
ମିନି କେଦାରନାଥ ହଁ ସେଠି ଯାଇଥିଲି ଥରେ ଥର ବୁଲିବାକୁ ଯାଇଛି ଏଇ ପାଖରେ ଆଉ।
ଘର ପାଖରୁ କେତେ ବାଟ ହବ?
ଏଇଢ଼ି ସାତ କିଲୋମିଟର ଖଣ୍ଡେ ହବ। ହଁ ବହୁତ ଜାମେ ଆଜ୍ଞା- ଆଜ୍ଞା। ଆଜ୍ଞା ଆଜ୍ଞା।
ହୁଁ, ହୁଁ ଆଉ ପୁରୀ କେଥର ଯାଇଛ?
ପୁରୀ ଏଇ ସମ ମୋ ମାସକୁ ଥରେ ପୁରୀ।
ଯାହୋଉ ଧାର୍ମିକ ଲୋକ ତମେ ଟିକେ ଭାଇ। ହୁଁ ହୁଁ ଭଲ ଆଉ।
ଆଉ ଅବଢାଟା ଖାଇଚନ୍ତି ନା ନାଇଁ? ହଁ ଅଭଡ଼ା ଯେବେ ଯାଉ ଆମେ ଅଭଡ଼ା ଖାଉ।
ଉଁ ହୁଁ।
ଯିବା ଥାଏ ଆ ମାସକୁ ଥରେ ନାଇଁ ଏଇ ଆମେ ଦିଜଣ ସାଙ୍ଗ ହେଇକି କ-କପିସରେ ଗୋଟେ ପିଲା ଅଛି ତାର ମୋର ଆଉ।
ଓହୋ ମାନେ କପିଳାସ କିଏ ସେ କଣ କରୁଚନ୍ତି କାମ କଣ କରୁଚନ୍ତି?
ହେଇ ଦୋକାନ ତ ଆମ ଛକିରେ ଜଣେ ଦୋକାନ ଦେଇଚନ୍ତି ତ ସେ ତାଙ୍କର ଆମର ଆଉ।
ଓହୋ ତମ ଘରକୁ ତାଙ୍କ ଘର କେତେ ବାଟ ହବ?
ହଁ ଏକାଦଶୀରେ ଆମେ ସବୁ ଥର ଏକାଦଶୀରେ ଯାଉଚୁ। ଠାକୁରଙ୍କ ପାଖକକୁ ରାତିରେ ବର୍ ନା ହଁ ହଁ। ଯେତେବେଳେ ଶାନ୍ତିରେ ବଡଦୀପ ନ ଦେଖିଚି ଆସିବୁନୁ ଆଉ ବଡ ଦୀପ ଦେଖିବି ତାପରେ ଆସ ସିବି ଘରକୁ। ଆଁ ସବୁ ତ ସେଇ ଆଉ ପ୍ରଭୁ ମାୟା ସ୍
ହୁଁ ପ୍ରଭୁଙ୍କ ମାୟା ଆଉ ହୁଁ।
ଆଉ ଭାଉଜ କେମିତି ଅଛନ୍ତି? ଆମର ତ ଘରେ ଅଛନ୍ତି ହଁ।
ଆମର ଚାଲିଚି ଗୋଟେ ଜାଗାରେ ଭଲ ପାଇବା ସେ ତ ବାହାଘର ହେଲେ ଜଣା ପଡିବ ଆଉ।
ଆଉ ବାହା ହେଲେ ଭୋଜି ଖାଇବାକୁ ଡାକିବ। ହୁଁ। ଆ ତମ ଘର ପାଖରେ ଯୋଉ ନଈ ଅଛି ମାଛ ଫାଛ ଧରା ହୋଉଥୁଲା ଜି ଧରୁଥିଲେ ଆମେ ହଁ ମାଛ ଧ ଆମେ ନା ବିକୁନାହାନ୍ତି ଆମେ ଧରିଥିଲୁ ଆଜି।
ହଁ।
ପୋ-ପୋହଳା ମାଛ ଧରିଥିଲୁ ଆଉ କରାଣ୍ଡି ଆଉ ଗୋଟେ ସେରାଣା ଧରିଥିଲୁ ଏଇଭଳିଆ ଆଉ ନଈରେ ମାଛ ଉଠୁଚନ୍ତି ଏବେ। ଆଜ୍ଞା ଆଜ୍ଞା।
ହୁଁ ଯାହୋଉ ଭଲ ଆଉ।
ହଁ। ନାଇଁ ତେଲ ସେ ତେଲ ପକେଇଲେ ବିଷାକ୍ତ ହେଇଯାଉଚି ନଈ ତ।
ଓହୋ।
ସେଇଁ ଆମେ ଜାଲ ପକେଇକି ଧରୁଁ ମାଛଟା।
ଓହୋ।
ତମେ ସବୁଦିନ ରାତିରେ ରୁଟି ଖାଅ ନା ଭାତ? ଆଜ୍ଞା ଆମେ ଭାତ ନା ଓଡିଆ ଲୋକ ରୁଟି କଣ ଖାଇଲେ ପସନ୍ଦ କରନ୍ତି। ନାଇଁ ଆମର ଚୁ ଯେତେବେଳେ ଖାଇବୁ ଭାତ। ନାଇଁ ଖରାବେଳେ ପଖାଳ ନା କଣ? ହଁ ପଖାଳ ସକାଳ ଟାଇମରେ ପଖାଳ। ପଖାଳଟା ଦେହ ପାଇଁ ବୋହୁତ ଭଲ।
ହହଉ ଆଉ କୁଁ ଘରେ ସବୁ କଣ କରୁଚନ୍ତି?
ଘରେ ସବୁ ରୋଷେଇ ଫୋଷେଇ ଚାଲିଥିବ ମୁଁ ତ ଘରେ ନାହିଁ ଘର ପାଖରେ ଅଛି।
ହୁଁ।
ଯାଇନି ଆଉ।
ହୁଁ ହୁଁ ଆଉ ତୁମ ଗାଁରେ ଖେଳ ଫେଳ ହୋଉଚି ନା ନାଇଁ?
ଖେଳ ହୋଉଚି ବୁ
ପିଲା ହୋଉଚନ୍ତି ଆଗଭ ଆଗେ ଯେମିତି ଖେଳ ହୋଉଥିଲ ସେମତି ଆଜ୍ଞା।
କିଏ ଆଉ କେହି ଯିଏ ଘରେ ରହୁଚନ୍ତି ଛୁଆ ସେ ପାଠ ଫାଠ ପଢୁଚନ୍ତି। ଖେଳିବାକୁ ଆସୁନାହାନ୍ତି।
ହୁଁ।
ଏଇ ଚାରିଟା ବେଳେ କେତେବେଳେ ଇଏ ଛୁଆ କୋଉ ଫାଙ୍କା ରହିଲେ ରବିବାରିଆ ସେଇ ଛୁଆ ଆସପେନି ଖେଳିବାକୁ। ଛୁଆଙ୍କ ସାଙ୍ଗରେ ଖେଳିବାକୁ ଟିକେ ଭଲ ଲାଗୁଚି। ଆଗ ଭଳିଆ ଗାଁ ନାହିଁ ଆଉ। ଆଜ୍ଞା ଆଜ୍ଞା। ଆଜ୍ଞା। ଆଜ୍ଞା ସେଇଭଳିଆ ଆଉ କଣ ସିଏ ପରିସ୍ଥି ତି ଆଉ କଁ ଆସିବ ଦୋନ ଜୀବନରେ ଯୋଉ ହଇରାଣ ହେଇଚନ୍ତି ମଣିଷ।
ହୁଁ।
ହ
ଆଉ ଯୋଉ ଆଉ ଆମ ସାର୍ ଜଣେ କିଏ ରିଟାର ନେଲେ ଆଜି?
ହଁ ଆମ ହେକେରେ ଆମ ମାଇନସ୍କୁଲରେ ସାରେ ରିଟାଡ୍ ନେଲେ ଆଜି।
ଓହ ସେ କିଏ ତାଙ୍କ ନାଁ କଁ?
ଉଁ ଗଗନ ଚନ୍ଦ୍ର ବାରିକ।
ଓହୋ ସେ ଭୋ ଆଜି ମୁଁ ଶୁଣିଥିଲି କଁ ମତେ ମେସେଜ ଆସିଥିଲା କଣ ଇଏ ରିଟାଡ୍ ନଉଚନ୍ତି ଭୋଜି ଫୋଜି ହବ କଁ ପିଲା ସବୁ ଆସିଥିବେ କଁ।
ହଁ ଭୋଜି ହେଲା ସାରେ ଏମୀ ସବୁ କଥା କହିଲେ ସବୁ ସାର୍ ଥିଲେ। ଉ ପୁରୁଣା ଷ୍ଟାଫ ଯୋଉ
ତମେ ଯାଇଥିଲ?
ଟାଇବି ଆସିଥିଲେ।
ତମେ ଯାଇଥିଲ?
ହଁ ଆଜ୍ଞା ଆମେ ଯାଇଥିଲୁ ମୁଁ ହେଟି ବଷ ଥିଲୁ ବଚା ହଉଥିଲା ନା ଉମ ମୁଁ ଟେମ କରିଥଲା ହେଠି ବସିଲୁ ମୁ ଟିକେ କାମ ପହିଲା ଘରେ ପଳେଇ ଆସିଲି ଆଉ।
ହୁଁ ଭଲ ମାନେ ସାରଙ୍କୁ ଟିକେ ଟାଇମ ଦବା ଦକାର ନା ସିଆନ କତିରେ ପାଠ ପଢିଛ ତମେ ଟିକେ ଟାଇମ ଦବା ଟା ଭଲ।
ସେ ତ ଆମର ଗଢିଛନ୍ତି ନା ସେ ଗଢି ତୋଳି ଛାଡିଚନ୍ତି ଆମକୁ।
ହଁ ହଁ।
ପାଠ ନ ଶିଖିଲେ ହାତ ଧରି ଶିଖଉଥିଲେ।
ହୁଁ ଆଉ ତମ ସାଙ୍ଗସାଥି ଆଉ ଖବର କଁ?
ଆମ ସାଙ୍ଗଉଡା ଚିନ୍ମୟ ଅଛି ସିଏ ପାଞ୍ଚ ଛଅଟା ଖଣ୍ଡେ ପିଲାଙ୍କ ସାଙ୍ଗରେ କଥା ହଉ।
ମାନେ ଝିଅପିଲା ପୁଅ ପିଲା?
ଏଇ ଝିଅ ପିଲା ସାଙ୍ଗରେ କଥା ହଉ
ଓହ।
ମୁଁ ମନା କଲେବି ସେ ଶୁଣୁନି।
ଉଁ ସବୁ କରିବ ଯାହାକର ଝିଅ ଝିଅଙ୍କ ସହିତ ଏତେ ସ କଥା ହବ ମାନେ ଭବିଷ୍ୟତରେ ଅସୁବିଧା ହବ ନା ନାଇଁ।
ହଁ ମୁ ମନା କଲେ ବି ଶୁଣୁନାହାନ୍ତି ସେମାନେ କଁ କରିବା ଆଉ?
ଏ ଦେଅ ଦୁନିଆ ଟା ମାନେ କେତେ ଇଏ ସିଏ ଝିଅଙ୍କ ପଛରେ ଗୋଡେଇକି ଲାଭ କଁ ଅଛି?
ହୁଁ ନିଜେ ଯଦି ଖଟିବ ଦି ପଣ ପାଇବ ଖାଇବ।
ହୁଁ ପ ଆଜିକାଲି ପଇସ ପଇସା ପଛରେ ଗୋଢେଇଲେ ଦୁନିଆ ଚାଲିବ ପଇସା ପଛରେ ନଗୋଇଲେ କିଏ କଁ କରିବ ହୁଁ।
ତମେ ବାହା ତମେ ବାହା ହେଇଚ? ହଁ ଏଇ ବଚେ ଖଣ୍ଡେ ତଳେ ବାହା ହେଇଥିଲି ଆଉ ଆଜ୍ଞା।
ଆଉ ପିଲା ଛୁଆ କଁ ହେଇଲା ନାଇଁ?
ପିଲା ଆମର ଘୁଆ ଝୁଅ ଗୋଟେ ହେଇଚି।
ଓହୋ ଝୁଅଟେ ଉଁ ହୁଁ। ଏ କେତେ ମାସ କେତେ ମାସ ହେଲାଣି?
କ ସାତ ମାସର ହେଲାଣି ଆଜ୍ଞା।
ଉଁ ହୁଁ। ଏ ଆଉ ମା ପରିବାର ଟାକୁ ଦେଖୁଛ ଆଉ ଆଉ ବାହାରକୁ କୁଆଡ଼େ ଯାଇଛ ନା ଘରେ ଅଛ?
ନାଇଁ ଆଜ୍ଞା ଆମେ ଘରେ ଅଛୁ ଆଜ୍ଞା।
ଓହୋ।
କଣ କରିବା ଘର ପରିବାର ବାହାରକୁ ଗଲେ କଣ କରି ପାରିବା।
ଆଉ ଭାଉଜ ଖବର ଭାଉଜ ଘରେ ଅପେକ୍ଷା କରିଥିବେ ଏବେ ଖାଇବ।
ଖାଇବ। ହଁ ଆମେ ଭାଉଜ ଙ୍କୁ କହିକି ଆଇଚୁ ଯେ ଟିକେ ଲେଟ୍ ରେ ଯିବୁ ଟିକେ କାମ ଟିକେ ଅଛି ବୋଲି କହିକିରି ଖାଇବା ରୋଷେଇ କରିକି ଥିବେ। ଯାଇନୁ ଯିବୁ ଆଉ ଟିକେ ଲେଟ୍ କରିକି ଆଉ।
ଆଉ ତମ ଗ୍ରାମ ଦେବତି ନା କଣ?
ଆମ ଗ୍ରାମ ଦେବତି ନା ମା
ଉଁ ହୁଁ। ଏ ପୂଜା ଫୂଜା ହୁଏ?
ଆଜ୍ଞା। ଆଜ୍ଞା ଆଜ୍ଞା। ତମ ଗ୍ରାମ ଦେବତି ନା କଣ ଆଜ୍ଞା?
ହ ଆମର ଗ୍ରାମ ଦେବତି ଦିଟା ଗ୍ରାମ ଦେବତୀ ଅଛନ୍ତି ଗୋଟେ ଦୟାଶୁଣୀ ଅଛନ୍ତି ଗୋଟେ ଦୋବଡିଆ ଆମର ଅଛନ୍ତି ଆମ
ଓ ହୋ। ଆଉ ଦୋଳ ମେଲଣରେ ତମର ସେକରେ କେମିତି କଣ ଚାଲେ?
ଦୋଳ ଦୋଳ ମେଲଣରେ ଆମର ସାଙ୍ଗସାଥି ଜୋର ଆସନ୍ତି ଆମର ଚାଲେ ପୁରା ରାତି ଯାକ ମଦ ପିଅନ୍ତି ସିଏ ସକାଳ ପୁରା ଯାଇକି ହେଠି ନା ଛିକିରି ସେଠି ଧଝଳି ବୁଳି ଦିଅନ୍ତି ସକାଳ ପାଇଯାଏ ଏଇଆ ଆଉ କଣ। ସାଙ୍ଗ କଥା ଜାଣି ନଥିବ ତମେ।
ଆମ ଆଜ୍ଞା ଆଜ୍ଞା ଆମ ଏକରେ କଣ କହିଲେ ମେଲଣରେ ମଦ ଫଦ ଛୁଆ ପିଅନ୍ତି ଯେ ଆଉ ଅବିର ଫବିର ଖେଳନ୍ତି ଠାକୁରଙ୍କୁ ଖେ ଅ ଝୁଲେଇ ଝୁଲେଇ ନିଅନ୍ତି। ଏ ତାପରେ ଉମ୍ ବୁଲାବୁଲି କରି ଠାକୁର ଫାକୁର ବସ୍ ସିବେ ସେଠି ସେ ଭୋଗ ଖାଇବେ ଭୋଗ ଖାଇକି ଯାଆନ୍ତି।
ଉଁ ହୁଁ। ଆଉ ଆପଣଙ୍କ ଘରଟା ଭାଇ କୋଉଠି ହଁ ବିମାନ ଯାଏ ଆପଣଙ୍କ ଘରଟା କୋଉଠି?
ଆଜ୍ଞା। ଏଇ ଆଜ୍ଞା ବାଜୁପୁରା ପାଖେରେ ଆଜ୍ଞା। ଆଗେ ବ୍ରିଟିଶ ମାନେ ଯୋଉ ମାଙ୍ଗା
ହୁଁ।
ଗେ ବ୍ରିଟିଶ ମାନେ ରହୁଥିଲେ ଆମର ସେଠି ଘର ପାଖେରେ ବଙ୍ଗଳାରେ। ସେଇଠି ତା ପାଖେରେ ଆମ ଘର ଆଜ୍ଞା।
ହଁ ଆଜ୍ଞା ଭାଇ ଆଉ ଟିକେ ମୁଁ ବ୍ୟସ୍ତ ଅଛି ଏଇନେ ଖାଇବି ଯାଉଛି ଭାଇ
ହଁ ଜୟ ଜଗନ୍ନାଥ ଆଜ୍ଞା।